ହାଲୋ।
ଆଜ୍ଞା। ମୋ କଥା
ଆଜ୍ଞା ଆଜ୍ଞା। ମୋ କଥା ଆପଣଙ୍କୁ ଶୁଭା ହଉଚି?
ଆଜ୍ଞା ପୁରା କ୍ଳିଅର ଶୁଭା ହଉଚି।
ଆଜି ଆପଣଙ୍କ, ବହୁତ କିଲ୍ଲର ଶୁଭା ହଉଥିବ? ଆଜି କେତେ ଥର, କିଲର କହିଲେଣି ଆପଣ?
ଆଜ୍ଞା, ଆଜ୍ଞା। ମତେ ପୁରା ନିଦ୍ରା ଲାଗିଲାଣି ।ଭାବୁଚି ନିଦ୍ରା କୁ କହିବିନି ।ଯେହେତୁ ମୋର ବହୁତ, କାମ ଅଛି ।ମୁଁ କଣ କରିବି ଭାବୁଛି? ଭାବୁଛି ଏବେ ଘଣ୍ଟେ ରେଷ୍ଟ ନେଇକି, ଚାରିଟା ବେଳକୁ ଯିବି। ନା କଣ କିରିବି? ମୋ ମୁଣ୍ଡ ରେ କିଛି ବୁଦ୍ଧି ପସୁନି।
ଆପଣ ଟିକେ ଖେଳିକି ଆସିଲେ, ହିଁ ଆପଣଙ୍କ ମୁଣ୍ଡ ଟା, କାମ ଦବ।
ନା, ନା ମୁଁ ଭାବୁଛି ମୁଁ ଯଦି ଏବେ ନସେଇବି, ମୁଁ ତ-ପ ରାତିରେ ନସୋଇକି ମୋର କାମ ମାମୁଁଙ୍କ ପୁଅ ଆସିଛି ତ, ଭାବିଚି ରାତିରେ ତାର ମ ଏ ତ, ମୁଁ ତା, ତା, ତା ସହ ଯୋଗାଯୋଗ କରିକି କାମ ଟା ସାରି ଦିଏ।
ବାର୍ତ୍ତାଳାପ, କରିକି ସାରିଦେବେ ।
ଆଜ୍ଞା।ବାର୍ତ୍ତାଳାପ କରିକି ମୁଁ, ସାରିଦେବି ।ତ ଦେଖିଆ କଣ ହଉଚି। ମତେ ଯଦି ମତେ, ନିଦ ଲାଗିଲା ତ ଗଲା ଆଉ' । ନହେଲେ କହିଥିବି, ରାତି ଅଧାରୁ ଉଠିକି, ନହେଲେ ରାତିରେ ଦି ଘଣ୍ଟା ଶୋଇ ପଡିବେ, ଦି ଘଣ୍ଟା କଥା ହେବେ। ଏ ଯେ କେମିତି ଏଇଠି କଥା ହେଇ, ହେଇ।କାଲି ତ ଛୁଟି ଦିନ ଅଛି ନା ସଣ୍ଡେ?
ଆଜ୍ଞା, ଆଜ୍ଞା ।ଠିକ୍ କଥା, ଆଗକୁ କାହିଁକି ହିଁ, କାମ ରଖିବେ। ଯେତେ ଶୀଘ୍ର କାମ ସାରିବେ, ସେତେ ଶୀଘ୍ର ଭଲ ।
ଆଜ୍ଞା, ମୁଁ ପ ମୁଁ ପୁଣି ଏଇଟା ବଡ ମାନେ ମୁଁ ମାନେ ଏ କଣ, କହିବେ ଆପଣ ଙ୍କୁ କହି ପାରୁନି? ମାନେ କଣ କହ ମାନେ ମୁଁ ତ ଆକଚୁଆଲି, ଏବେ ଆପଣ ମତେ ଯୋଉଁଥିରେ ଯୋଗା ଯୋଗ କରିଛନ୍ତି । ଓ ସେଥିରେ, ଆଗୁ ତ ଏହି ତ ଆମ ତ ମୁଁ ଯଉ କ କାମ କାମ କରୁଛି ତ ମୋର ଏହି କାମରେ, ମୋର ଏ, ଏଗାରଟି କାମ ବାକି ଅଛି।
ଆଜ୍ଞା, ଆଜ୍ଞା ।
ମୋର ଅନ୍ୟ ଏକ ସଂଖ୍ୟାରେ, ମୋର ପଚିଶିଟି କାମ ବାକି ଅଛି।
ଆଜ୍ଞା, ଆଜ୍ଞା ।ଆପଣ ତ ଚାରିଆଡେ, ବ୍ରାଞ୍ଚ ଖୋଲି ଦେଇେଇଛନ୍ତି।
କେମିତି କଣ, କରିବି? ଭାଇ ମୁଣ୍ଡରେ ବୁଦ୍ଧି ପଶୁନି, ମୁଁ ଲାଗି ପଡି ଏଇଟାକୁ ସାରିଲା ପରେ ବୋଧେ ଏଇ କାମ ସରିଲା ପରେ ସେ, ସେଇ କାମକୁ ଯିବି ।ମତେ ଲାଗୁନି, ସେଇ କାମ ସରିଲା ଭଳିଆ। ତ ଦେଖିବା ଯାହା ହଉ
ଆପଣ ଗୋଟେ କାମ କରନ୍ତୁ ।ଗୋଟେ ଆଡଭାଇସ୍ ମାନିବେ? ଗୋଟିିଏ ଗୋଟେ ଦିନ, ଗୋଟିିଏ ନାରେ ଗୋ ଦିଅ ଦିଅନ୍ତୁ ଆଉ ଏପଟ, ସେପଟ କଲେ ଟୋଟାଲି ଫାଡ଼ି ହେଇଯିବେ। ସେପଟକୁ ନା ଯାଇପାରିବେ ନା
ଆ ସେଇଟା ମୁଁ କହୁଛି। ଆ ସେଇଟା ମୁଁ କହୁଛି ।ସେଇତ ମୁଁ କହିଛି ମୁଁ ଆଜି ବି ଥରେ ଏଇ କାମ ଟି ହେନେ ।ଏଇ ସଂଖ୍ୟାରେ କାମଟି ସାରିଦେଲେ ।କାଲି ଲାଗି ପଡି ସେ ଯଉ ଚାହିଁଲେ, ମୁ ସାରିଦେବି।
ଆଜ୍ଞା, ଆଜ୍ଞା।
ତ ସେଇଟା ଆମର ମୁଁହେ, ମୁଁହେ ମାନେ ଦେଖ, ମୁଁ ଆଗ କହୁଛି କି, ଏହି କାମରେ ମାନେ ଏଇ ଯଉ ଆପଣ ଯୋଉ ସ କେତେବେଳେ, ଯୋଗାଯୋଗ କରୁଛି।ଏହି ସଂଖ୍ୟା ମୋର ଏଗାରଟି ବାକି ଅଛି କାମ ।ତ ମୋର ମୋ ସ୍କୁଲ ତୁ ମୋ ସ୍କୁଲ ଯିବା ଭିତରେ, ଏଠି ସ୍କୁଲ ଯିବା ବାକି ଅଛି।
ଆଜ୍ଞା, ଆଜ୍ଞା।
ମୋତେ ଆଉ କିଛି ଜଣ ଲୋକ, ମାନେ ମୋ ପାଖକୁ ଟ୍ୟସନକୁ ଆସିବେ। ସମସ୍ତ କାମ ସମାପ୍ତ ହେଲା ପରେ ମୁଁ ଅନ୍ୟ ଏକ କାମକୁ, ଯୋଗ ଦେବାରେ, ଯୋଗ ଦେବେ
ଆଜ୍ଞା। ତାହେଲେ ଆପଣ, ଆପଣଙ୍କ ସ୍କୁଲ କାମ, ଆଉ ଟିଉସନ କାମ, ଟା ସାରି ଦିଅନ୍ତୁ । ଏୟା, କାର୍ଯ୍ୟରେ।
ଆଜ୍ଞା, ଆଜ୍ଞା । ମୁଁ ଭାବୁଛି, ମୁଁ ଚାର, ମୁଁ ଚାରି ଘଟିକ ମଧ୍ୟରେ ଆପଣ ଚାରି କଟା, ମଧ୍ୟରେ ଫ୍ରି ଅଛନ୍ତି? ନ୍ତି, ମାନେ କଥା ମାନେ ଯୋଗାଯୋଗ ପାଇଁ।
ମତେ ଖାଲି, ମତେ ଖାଲି, ମଝିରେ କିଛି ସମୟ ପ୍ରଦାନ କରିଵେ ମୁଁ ଟିକେ ଅ ଜଳପାନ କରିବି ଆଉ ଟିକେ ଖାଇଦେବି, ତାପରେ ମୁଁ ପୁରା ଫ୍ରି ହିଁ
ଆଜ୍ଞା, ତ ଚାର କଟି ମଧ୍ୟରେ ଆପଣ ଯେତୋଟି କାମ ଅଛି ତାକୁ ତ ସବୁତକ ସମାପ୍ତ କଲା ପରେ ମୁଁ ମୋର ସମାପ୍ତ କରିବି।
ଆଜ୍ଞା, ଆଜ୍ଞା, ବାହାରକୁ ଯାଇକି ଆପଣ ଯେତେବେଳେ କରିବେ କରନ୍ତୁ ରାତିିରେ ବି ଆଜି ଯେହେତୁ ମୋର ଗୋଟେ କ୍ଲାସ ନାହିଁ, ଟ୍ୟୁସନ ନାହିଁ, ତ ମୁଁ ଆଜି ରାତିରେ ବି ଫ୍ରି ଅଛି।
ବୁଝ ଆପଣଙ୍କ କଥା ମୁଁ ବୁଝୁଛି, କିନ୍ତୁ ମତେ ଲାଗୁନ ମତେ ଲାଗୁନି କି ରାତି ମଧ୍ୟରେ ଆମେ ଯୋଗାଯୋଗ
କରିପାରିବା, କାରଣ ଆଜି ଯେହେତୁ ଆମେ ଏତେ ଯୋଗାଯୋଗ କରିସାରିଲେଣି ।
ଆଜ୍ଞା, ଯେହତୁ ମୋର ଯେହେତୁ ମୋର ଅନ୍ୟ ସବୁ ସାଙ୍ଗ ଆଜି ବିଦ୍ୟାଳୟ ଯାଇଛନ୍ତି, କି ସେ ବିଦ୍ୟାଳୟରୁ ଆସିଲା ପରେ ମତେ ଯେମିତିଲେ କହିବେ ଯୋଗାଯୋଗ ପାଇଁ, ମୁଁ ବ୍ୟତୀତ ଆପଣଙ୍କୁ ମୁଁ କହିବି ଯଦି ଆପଣ ଯଦି ସେଇଠି ଯଦି ସେଇ ସମୟରେ ମୋର କିଛି କାମ ନଥିଲା ତ ମୁଁ ଆପଣଙ୍କୁ କହିବି । ଏବଂ ଆପଣଙ୍କ ମ ଆପଣ ଏବଂ ଆପଣଙ୍କଯୋଗ କରିବେ ।
ଆଜ୍ଞା ନିଶ୍ଚିନ୍ତ ।
ଆଜ୍ଞା, ଆପଣ କିଛି ଗପ ଜାଣିନାହାନ୍ତି, ମୋତେ ଗପ କୁହନ୍ତୁ।
ଆଜ୍ଞା କୋଉ ଗପ ଶୁଣିବେ କହୁନାହାନ୍ତି?
ଆପଣ କିଛି ଆପଣ ଆପଣ ଆପଣ ସଇଚ୍ଛା ରେ କିଛି ଗପ କୁହନ୍ତୁ ।
ମୁଁ ଗୋଟେ ଡ୍ରାମା ଦେଖିଥିଲି ସେଇଟା କହିବି, ଆପଣଙ୍କୁ ଗୋଟେ କେ ଡ୍ରାମ କେଡ୍ରାମା ଦେଖିଥିଲି କୁଇନ୍ ଅଫ୍ ଟିଅର୍ସ
ଓହୋ, ଆପଣ ତାକୁ ମତେ ଟିକେ ସ୍ପଷ୍ଟ ଭାଷାରେ କହିବେ ।
ଆଜ୍ଞା, ଆଜ୍ଞା, ଆପଣ ସେଇଟା ଦେଖିଛନ୍ତି ନା ଦେଖି ନାହାନ୍ତି ।
ଆକଚଲି ମତେ କୋରିୟନ ଡ୍ରାମା ହିଁ ପସନ୍ଦ ନୁହଁ
ଆଜ୍ଞା, ଆଜ୍ଞା, ମତେ ବି ପସନ୍ଦ ନୁହଁ କିନ୍ତୁ ମୋର ସାଙ୍ଗ ଗୋଟେ ଥିଲେ ଘନିଷ୍ଠ ମିତ୍ର ପୁରୁଷ ମିତ୍ର ସିଏ ମତେ ବହୁତ ଥର କହିଲେ କି -ଏଇଟା ତୁ ଦେଖେ, ତୁ ଦେଖେ ଆଉ ତ ଆଜ୍ଞା ଆଜ୍ଞା ସେଇଥିପାଇଁ ମୁଁ
ଓହୋ ଆଚ୍ଛା ଆଚ୍ଛା ଆକଚଲି ମୁଁ ମ୍ ଥିଲ ମାନେ ମୁଁ ମଝିରେ ଏ ପାକିସ୍ନୀ ଡ୍ରାମା ଦେଖୁଥିଲି । ନା ପଡ ଡ୍ରାମା
ଆଜ୍ଞା, ଆଜ୍ଞା, ବୁଝିପାରିଲି ଆପଣ ଦେଶ ଦ୍ରୋହୀ ହେଇଯାଇଛନ୍ତି । ଆପଣ ସେ ଯୋଉ ମେ ମ୍ୟାଗି ଚୁଟି ଆଉ ମହିଳା ମିତ୍ରଙ୍କ କଥା କହୁ ଠାରୁ ଶୁଣିକି ଦେଖୁଥିଲେ ନା
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କେମିତି ଜାଣିଲେ?
ଆଜ୍ଞା, ସିଏ ବି ଟିକେ ସେ ପିଇ ପାଗଲୁ ତ ସେଥିପାଇଁ
ନାଇଁ ନା ମୁଁ ତାଙ୍କ କଥା ନ ନୁହଁ, ମୁଁ ତାଙ୍କ ପୂର୍ବରୁ ସେଇଟା ଦେଖୁଥିଲି
ଆପଣ ଦେଖୁଥିଲେ, ଆପଣ ଦେଖୁଥିଲେ, ମାନେ ପୁଅ ମାନେ ବି ଦେଖନ୍ତି, ସେଇଟା ମୁଁ ଆଜି ଜାଣିଲି
କି ମୁଁ ସବୁ କରିପାରିବି । ମତେ ମୁଁ ମୁଁ ମାନେ ମୁଁ ମତେ ରୋଷେଇ କରପାରେ ମୁଁ ଖାଇପାରେ ମୁଁ ସବୁ କରିପାରେ
ଆଜ୍ଞା, ଆଜ୍ଞା, ତାହେଲେ ଆପଣ ଦେଖିଥିବେ କବି ମେ କବି ତୁମ ।
ସେଇଟା ମୁଁ ଅଳ୍ପ କିଛି ଦେଖିଛି, ମାନେ ପାଞ୍ଚଟି ଖଣ୍ଡେ ଦେଖିଛି ମାନେ ତାର ଅଧ୍ୟାୟ ବାକି ବେଳକୁ ମୁଁ ଗେମ ରେ ପି ମୁଁ ଗେମ୍ ଖେଳିି ମୋ ସମୟ ହେଇଗଲା, କିନ୍ତୁ ସେଇ ସେ ମୁଁ ଯାଇନି ମୁଁ ମେ ଜିନ୍ଦି ତୁରା ମନରେ
ଆଛା ଆଚ୍ଛା ଆପଣ ସେଇ ମେରି ଜିନ୍ଦିଗ ହେତୁ ଯୋଉଟା ଯୋଉ କାମିଆର ଆଉ
ଆଜ୍ଞା ଆଜ୍ଞା ଆଜ୍ଞା କାମୟ ରୟରା ଭାଇ କା ଆପଣଙ୍କୁ କହିବି ମୋର ପୁରା ଅଲ ଟାଇମ୍ ଫେଭରିଟ ହୋଇଗଲେ ସେମାନେ
କଣ ମତେ ତ ଲାଗିଲା ତା ଦେହରେ ଟିକେ ଟକ୍ସିସିଟି ଅଛି, ସେ ଡ୍ରାମାରେ ଆଉ ଗୋଟେ ଆପଣଙ୍କୁ ମୁଁ ଗୋଟେ ଡ୍ରାମା କହିବି, ମୋହୁରା ବୋଲି ଗୋଟେ ଡ୍ରାମା। ଅପ ଆପଣ ସେ ଡ୍ରାମାର ଫାଷ୍ଟ ଦଶଟା ଚାରି ପାଞ୍ଚଟା ଏପିସୋଡ ଦେଖିବେ ଖାଲି କାନ୍ଦିବେ ମାନେ ଏତେ ଦୁଃଖ ଏତେ ଦୁଃଖ ତାପରେ ସେଇ ଝିଅ ଟା ମାନେ ସେ ଝିଅର ଫାମିଲିକୁ ସେ ପୁରା ମାରିଦେବେ, ଗୋଟେ ସେ ପୁଅର ପୁଅର ଫାମିଲି ମାନେ ଜଣେ ଜଣେ ସେ ଝିଅ ହିଁ କେବଳ ବଞ୍ଚିବ ତାଙ୍କ ଫ୍ୟାମିଲିରେ ନହେଲେ ଆଉ ସମସ୍ତେ ଟ୍ରାମା ଦେଇକି ମାରିଦେବେ। ଆଉ ମୁଁ ତ ସେଇଟା ଦେଖିକି ବହୁତ ଦୁଃଖ ପ୍ରକାଶ କରିଥିଲି, ଆଉ ସେଇଟା କିନ୍ତୁ ବହୁତ ଟ ଲମ୍ବା ଡ୍ରାମା ମାନେ ମୁଁ ଆକ୍ଚୁଆଲି ଯେତେବେଳେ ଛାଡୁଥିଲେ, ସେତେବେଳେ ଦେଖିଦଉି ନା ସେ ଥିପାଇଁ, ମତେ ଜଣା ପଡୁନଥିଲା।ସେଇଟା ପାଖାପାଖି ସତୁରି ଏକସ୍ତରୀ ଏପିସୋଡ ହବ। ବହୁତ ବଡ ଡ୍ରାମା ଆଜ୍ଞା ସେଇଥିପାଇଁ କହୁଛି, ଏଟା ବହୁତ ବଡ ଡ୍ରାମା। ଆଜ୍ଞା ଆଜ୍ଞା ସିନେମା ଦେଖେ
ଆପଣ ସାଉଥଇଣ୍ଡି ପଶ୍ଚିମବଙ୍ଗ ସିନେମା ଦକ୍ଷିଣବଙ୍ଗ ଆ ଆମେ ଚାହିଁଲେ ଆମେ କୋଉ ସିନେମା ଆ ଚାହିଁଲେ ଆମେ କୋ ସିନେମା ବିଷୟରେ ବାର୍ତ୍ତାଳପ କରିବା।
ଆଜ୍ଞା ଆପଣ ଯୋଉ ସିନେମା ବିଷୟରେ କୁହନ୍ତୁ, ଆଉ ମୁଁ ସେଇ ସିନେମା ଯଦି ଦେଖିଥିବି ତାହେଲେ ଆମେ ଆଗକୁ କଥା ଟା ବଢେଇବା
ଆପଣ କୁହନ୍ତୁ, ଆପଣ ଆପଣ କୁହନ୍ତୁ, ଆପଣଙ୍କୁ ସିନେମା ଦେଖି ତ ସେଇ ହିସାବରେ ମୁଁ ମୋର ସିନେମା କଥା କହିବି।
ଆପଣ କୁହନ୍ତୁ, ମୋର ଏତେ ନା ମନେ ନାହିଁ ସିନେମାର ମୁଁ ଦେଖି ସାରିଛି କିନ୍ତୁ ନା ମନେ ନାହିଁ।
ଯେମିତିକ ଏବେ ଗୋଟେ ଟ୍ୱଣ୍ଟି ନାଇନ ବୋଲି ବାହାରିଥିଲା ସେଇଟା ଦେଖିଛି ମୁଁ।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବି ଦେଖି ଥିଲି ସେଟା।
କିନ୍ତୁ ସେଇଟା ବି ମତେ ମାନେ ଟକ୍ସି ଟକ୍ସିକ ଲାଗିଲା ଆପଣଙ୍କୁ ଆପଣଙ୍କୁ ଲାଗିଲା କି ନାହିଁ, ମୁଁ ଜାଣିନି କିନ୍ତୁ ଆପଣଙ୍କୁ କେମିତି ଲାଗିଲା?
ମତେଟା ଭଲ ଲାଗିଲା। କିନ୍ତୁ ମତେ ଲାଷ୍ଟରେ କି ମତେ ତାର ଶେଷ ଅଧ୍ୟାୟରେ ସେ ହିରୋ ଜଣକ ଯାହା କହିଲେ ମତେ ମତେ ସେଇଟା ଭଲ ଲାଗିଲାନି, ଯେହେତୁ ମୁଁ ଚାହୁଁଥିଲି କି ତାଙ୍କର ଟିକେ ଭଲସେ ତାଙ୍କର ସମାପ୍ତ ହେଉ କାହାଣୀ, କିନ୍ତୁ ସେ ହିରୋ ଯୋଉ ହିରୋ ପାଇଁ ସେ ହିରୋଟାନଙ୍କ ପାଇଁ ସେ ଯୋଉ କା ସେ ଭଲରେ ଭଲରେ ସମାପ୍ତ ହେଲା। କିନ୍ତୁ ଯାହା ଲୋକ ମାନେ ଆଶା କରୁଥିଲେ, ସେୟା ହେଲା ନାହିଁ।
ଆଜ୍ଞା ତ ସେଇଟା ମତେ ବି ଟିକେ ମତେ ଟିକେ ଆକ୍ଚୁଆଲି ସେଇ ଝିଅ ଟିକେ ମଝିରେ ମଝିରେ ସେ ଯୋଉ ଅ ଯାଇଥିଲେ ତାଙ୍କ ଅ ଯୋଉ ର ଗୋଟେ ସଙ୍ଗୀତ ଅ ସେ ଆଜ୍ଞା ମତେ ସେଇଠି ହିଁ ଟିକେ ସେଇ ସିିନରେ ମତେ ଟିକେ ଅଜୀବ ଲାଗିଲା କି! ଝିଅ ଟା କଣ କହିବାକୁ ଚାହୁଁଛି, ସେ ନିଜେ ହିଁ କ୍ଳିଅର ନହିଁ ସେ ବିଷୟରେ।
ଆଜ୍ଞା।ଆଜ୍ଞା ସେ ନିଜେ କ୍ଳିଅର ନାହାନ୍ତି। ସେ ମୁଁ ବି ଦେଖିଲି, ଆଜ୍ଞା ମୁଁ ବି ଦେଖିଲି ତା ପରେ ସେ ହେରୋ, ଆଜ୍ଞା।
ଟକ୍ସିକ ବୋଲିକି।
ଆଚ୍ଛା ଆଚ୍ଛା। ତାପରେ ସେ ହେରୋଇନ, ତା ପରେ ହେରୋଇନ ମାନେ ହେରୋ, ହେରୋ ଜଣକ ଭଲ ପାଉଥି ଲେ ଯେ, ସେ ବାହାରେ ବର୍ଷାରେ ଭିଜିକି ମଧ୍ୟ ଆସିଥିଲେ, କିନ୍ତୁ ହେରୋଇନ ଜଣକ ତା ଙ୍କୁ ମାନେ ଏମିତି ଭାବରେ ଅ-ଅପମାନ ଦେଲେ ତ ସିଏ ଖର୍ଚ୍ଚଟି ଗଲେ ବିଦାୟ ନେଇ ଗଲେ।
ଆଜ୍ଞା ଆଜ୍ଞା। ଆକ୍ଚୁଆଲି ଝିଅ ମାନେ ଟିକେ ଦେଖାନ୍ତି ସେମିତି ମାନେ ଟିକେ ଅଛି, ରାଗ ହଁ ସେଇଟା ଗୋଟେ ସ୍ୱାଭାବିକ ସେଇଟା ମତେ ତ ସେଇନାଗି କିଛି ଲାଗିଲାନି କାରଣ ଟିକେ ଝିଅମାନେ ଟିକେ ଅଧିକା ରାଗନ୍ତି। ତ ସେଇ ହିସାବ ରେ ଠିକ୍ ହେଉଛି ।
କୁନିରେ ବସିଚନ୍ତି କି?
ଆଜ୍ଞା ଆଜ୍ଞା ଆପଣଙ୍କୁ କୋଉ କୋଉ ଶବ୍ଦ ଶୁଭା ଯାଉଛି କି?
ଆଜ୍ଞା ଆଜ୍ଞା ମୁଁ ସେଥିରୁ ଅନୁସନ୍ଧାନ କରିଦେଲି କି ଆପଣ ବାଲ୍କୁନିରେ ବସିଛନ୍ତି ବେଲି। ମୁଁ ପୁଣୀ ପ୍ରଥମ ରୁ କହିଛି ଆଜ୍ଞା ।
ମୁଁ ଟିକେ ପବନ ଖାଉଛି ଯେହେତୁ ଟିକେ ମେଘୁଆ ପାଗ ଦେଇଛି ଖରା ନାହିଁ । ତ ବେଶୀ ଅସୁବିଧା ହଉନି ଖରାରେ ବସିଆକୁ ତ ଆଉ ପକ୍ଷୀ ମାନେ ଉଡୁଛନ ନ୍ତି ମୋ ଆଖି ଆଗରେ ଏତେ ସୁନ୍ଦର ଦୃଶ୍ୟ । ଦେଖୁଛି ମୁଁ ତ ମତେ ବହୁତ ଭିତରେ ବହୁତ ଭଲ ଫିଲ୍ ହଉଛି।
ଆଚ୍ଛା ସେ ବୁଝିଲେ ଆପଣ କଣ ଭାବି ଛନ୍ତି ଆପଣଙ୍କ ର ହୃଦୟ ପୁରା ମାନେ ମନୋହିତ ହେଇଯାଉଛି । ଛି-ମନ ମୁ-କୁ-ମ୍ ମନମୋହିତ ଆଜ୍ଞା ଆଜ୍ଞା ବୁଝିଲି ଆପଣ ଏତେ ଭଲ କଥା କହିଲେ ମୁଁ ପୁରା ମାନେ ଖୁସି ହେଇଯାଉଛି।
ଆଜ୍ଞା ।
ଆପଣ କୁହନ୍ତୁ ଆପଣ ଭୋଜନରେ କଣ ଗ୍ରହଣ କରିବେ?
କଣ?
ଆପଣ ଭୋଜନରେ କଣ ଗ୍ରହଣ କରିବେ?
ଭୋଜନରେ ଭୋଜନରେ ଆମର ହେଇଛି ଭାତ । ଆଉ ଆଳୁ ଭଜା ସେଇ ଯୋଉ ଆଳୁ ଭଜା ଥିଲା ଯେହେତୁ ମୋର ମା ତାଶ୍ରୀ ନାହାନ୍ତି ମୋର ପିତାଶ୍ରୀ କଣ କରୁଛନ୍ତି ନା ଦି ବେଳା ର ଖାଦ୍ୟ ଗୋଟେ ବେଳା ରେ ରନ୍ଧିକି ପ ପଳଉଛନ୍ତି ତ ସେଇ ଆଳୁ ଭଜା ଅଛି ଆମ୍ବ ଅଛି କା କୁଡି ଅଛି ସାଲାଟ ହବ ଆ ସଲୁଟ ହବ ।
ଆଚ୍ଛା ଆଚ୍ଛା। ତ ଶୁଣନ୍ତୁ ମୋର ଗୋଟେ ଏକ ଛୋଟ କାମ ଅଛି । ଆମେ ଟିକେ ପରେ ଯୋଉ କରିବା।
ଆଜ୍ଞା ଆଜ୍ଞା ମୁଁ ଟିକେ କାମ ଅଛି ମୋର ମୁଁ ହିଁ ଯାଉଛି।
ଆଜ୍ଞା ।
ଧନ୍ୟବାଦ।